ହ୍ୟାଲୋ, ସୁୁଭ ସନ୍ଧ୍ୟା ମ୍ୟାଡ଼ାମ।
ଶୁଭ ସନ୍ଧ୍ୟା
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା, ଆଉ କଣ କରୁଥିଲେ ଆପଣ?
ହଁ ମୁଁ ମୁଁ ବାହାରେ ବସିକି କିଛି କିଛି ମାନେ ସମୟ କାଟୁଛି ଆଉ କଣ।
ହୁଁ ଭଲ ଭଲ ସମୟ କାଟିବା ଭଲ ନା ମ କେତେ ଭିତରେ ବସି
ମାନେ ହଁ ଦେଖନ୍ତୁ କିଛି ପଢା ପଢି କରି କରି ବିରକ୍ତ ହେଇଯାଉଛି। ତ ଆଜି ଇଚ୍ଛା ହେଲା ଯେ କିଛି ବାହାରେ ବସି ସମୟ କା
କି ସମୟ କାଟିବା ପାଇଁ ମା ଙ୍କ ସହିତ। ଓହୋ ମାନେ ଏବେ ଆପଣ ପଢାପଢ଼ି ସବୁ ସାରିକି ବାହାରେ ବସିଛନ୍ତି ସେୟା କହୁଛନ୍ତି ଆପଣ ହଁ ହଁ ହୁଁ ହୁଁ ଭଲ ଭଲ ତାହେଲେ ଆପଣ ବହୁତ ଭଲ କାମ କରୁଛନ୍ତି। କାହିଁକିନା ପାଠ ପଢ଼ିଦେଲେ ନା ଆମର ଦେହ ଖରାପ, ମାନେ ବେଶୀ ପଢ଼ିଲେ ବି ଭଲ ନାହିଁ ନା। କହୁଛନ୍ତି ହଁ ବିରକ୍ତ ଲାଗେ ଯାଏ। ହଁ ସେଇ ଜିନିଷ ବିରକ୍ତ ଲାଗେ ସେଥିପାଇଁ ଆମ ହଁ ସେ ଜିନିଷ ସେଥିପାଇଁ ବେଳେବେଳେ ନା ଆମେ ପାଠପଢ଼ୁ ହଁ କୁହନ୍ତୁ କୁହନ୍ତୁ
ନାହିଁ ବେଳେ ବେଳେ ବିରକ୍ତ ଲାଗେ ଯେ ଏ ସବୁ ଛାଡିଦବା ନାହିଁ ହବନି ଆମ ଦ୍ଵାରା।
ହଁ ଦେଖନ୍ତୁ ସେମିତି ତ ଆପଣ ନିଜକୁ ଏମିତି କରିପାରିବେନି। ଯେ ନାହିଁ ହେବନି ମୋ ଦାରା ମୋ ଦ୍ୱାରା ହୁଏନି ସେମିତି ନଥାନ୍ତି ନଥାଏ ଜିନିଷ। ହେଲା ବେଳେବେଳେ ବେଳେବେଳେ ଏମିତି ଆପଣଙ୍କ ମାନସିକ ସ୍ତର ଖରାପ ହେଇଯାଏ କାହିଁକିନା ପଢ଼ି ପଢ଼ି ଯେତେବେଳେ ଆମେ ସଫଳତା ନ ପାଇଥାଉ ନା। ସେମିତି ହେଇଯାଏ କିନ୍ତୁ ଏଇଟା ହେଉଛି ନା ଗୋଟେ ତପସ୍ୟା ଆପଣ ଯଦି ବୋଧେ ଆପଣ ସରକାରୀ ଚାକିରି ଲାଗିଛନ୍ତି ବୋେ ଯାହା ଲାଗୁଛି ମତେ ହୁଁ ହଁ ତ ସରକାରୀ ଚାକିରି ନା ଗୋଟେ ତପସ୍ୟା। ଆପଣ ତପସ୍ୟା କରିବାକୁ ପଡ଼ିବ ତାହେଲେ ମାନେ ଆପଣଙ୍କୁ ଏତେ କଷ୍ଟ କରିବାକୁ ପଡ଼ିବ ତାହେଲେ ହିଁ ଆପଣ। କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତ ଯୋଉ ସମୟରେ ଆପଣ ପଢ଼ାପଢ଼ି କରୁଛନ୍ତି ସେହି ସମୟରେ ଆପଣଙ୍କ ବହୁତ ବାଧାବିଘ୍ନ ଆସିବ। ଆଉ ଯେଉଁଥିପାଇଁ ଆପଣ ହଁ ଯେଉଁଥିପାଇଁ ଆପଣଙ୍କର ମନ ବିଚଳିତ ହେଇଯିବ। ଇଚ୍ଛା ହେବନି କରିବାକୁ ଛାଦବାକୁ ଇଚ୍ଛା ହେବ କିନ୍ତୁ ସେଇ ଟାଇମରେ ଆପଣ ଛାଡ଼ିବେନି। କାରଣ ସେଇ ସମୟରେ ଆପଣ ଯଦି ରହିବେ ନା ଜୁ ଜୁ ଜୁଟିଳ ହେଇକିନା ତ ଆପଣ ହଁ ତ ଆପଣ ହିଁ ଫଳ ପ୍ର ତ ଏବେ କାହିଁକିନା ଏମିତି ବହୁତ ଜଣ ଅଛନ୍ତି ଏବେ ଦେଖନ୍ତୁ ଯେମିତି ଛୋରକ ଚାକିରିରେ। ପାଞ୍ଚ ଲକ କ୍ଷ ବାହାରେ ଠିକ୍ ଅଛି ପାଞ୍ଚ ଲକ୍ଷ ହଁ ସିଟ୍ ଥାଏ ସେଥିମଧ୍ୟରୁ ଦଶ ହଜାର ପାଞ୍ଚ ହଜାର ଏମିତି ପାଆନ୍ତି। ତ ଭାବନ୍ତୁ ତ ଏତେ ହଁ ଏତେ ପରୀକ୍ଷାର୍ଥୀ ଅଛନ୍ତି ତ ସେଥିମଧ୍ୟରୁ ଆପଣଙ୍କୁ ଅନ୍ୟତମ ହେବାକୁ ପଡ଼ିବ। ତ ଆପଣ ଅନ୍ୟତମ ହେଇପାରି ଲେ ହିଁ ନା ସେ ଜିନିଷକୁ ଆପଣ ଉତ୍ତୀର୍ଣ କରିପାରିବେ। ତ ସେ ଜିନି ସେତେବେଳେ ଆପଣଙ୍କୁ ଯଦି ଲାଗିବ ନାହିଁ ହୋଇଇପାରିବନି କଣ ହେଇଯିବ ଦେନ୍ ଆପଣ ଆପଣଙ୍କର ଭାଇ ସହିତ। କି ସାଙ୍ଗ ସହିତ କି ଆପଣ ଯିଏ ବଡ଼ ତାଙ୍କ ସହିତ କଥା ହେଇପାରିବେ କିମ୍ବା ଆପଣ ଯାଇକିନା କେଉଁ ମନ୍ଦିରରେ ଟିକେ ବସିକି ଶାନ୍ତି ନେଇପାରିବେ କି କୋଉ ଖୋଲା ଜାଗାରେ ବସିବେ। ସେମିତି ହେଲେ ଟିକଏ ଭଲ ଲାଗେ ବୁଝିପାରୁଛନ୍ତି ହଁ ତ ସେମ
ପଢୁଛନ୍ତି ନା?
ହଁ ମୁଁ ବି ସେମିତି ପଢ଼ାପଢ଼ି କରେ ସେଥିପାଇଁ କାହିଁକିନା ଆପଣ ଏତେ କଥା ଯଦି ଆପଣଙ୍କୁ ମୁଁ ବୁଝାଇ ପାରିଲି କାହିଁକିନା ସେ ଜିନିଷ ମୁଁ ନିଜେ ଅଙ୍ଗେ ଲିଭେଇଛି ଠିକ ଅଛି। ତ ମୁୋ ନିଜେ ଅଙ୍ଗେ ଲିଭେଇ କିଛି ମୁଁ ଜାଣିଛି ମୋର ବହୁତ ଉଠାଣି ଗୋଲାଣି ସେମିତି ହୋଇଇକିନା। ଆମ ଜୀବନ ଚାଲିଛି ସେଥିପାଇଁ ମୁଁ ଆପଣଙ୍କୁ ବୁଝେଇ ପାରିଲି ଯେ ଏସବୁ ଜିନିଷ ହୁଏ। ତ ସେ ସେ ସମୟରେ ଆପଣଙ୍କୁ ଧୈର୍ଯ୍ୟ ନେବାକୁ ପଡ଼ିବ ଆଉ ଆପଣ ଯଦି ଠିକ ଧୈର୍ଯ୍ୟ। ନେଇଯିବେ ତାହେଲେ ଆପଣଙ୍କୁ କିଛି ହେବନି ଠିକ୍ ଅଛି। ବୁଝିପାରୁଛନ୍ତି ହଁ ସେଇୟଆା ହିଁ କଥା।
ତ ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା କିଛି କୋଶ୍ଚିନ ପଚାରିବାର ଥିଲା।
ହଁ ହଁ।
ତ ଆପଣ ଯଦି ଗୋଟେ ସରକାରୀ ଚାକିରୀ ପାଇଁ କରୁଛନ୍ତି କିଛି। ମାନେ କେତେ ଟାଇମ ଦେଲେ ଆପଣଙ୍କୁ ଲାଗିବ ଯେ ମୁଁ ଏ ଜିନିଷ ଟା ମୁଁ ଆଗକୁ ନେଇକି ମାନେ। ଯେତେବେଳେ ଭବିଷ୍ୟତରେ ମୁଁ ଏ ସବୁ ଜିନିଷକୁ ଫଳ ମାନେ ଫଳ ପାଇପାରିବି।
ଦିନ କଥା କହୁଛନ୍ତି ମ ଦିନ କେତେବେ ପଢିଆ କଥା କହୁଛନ୍ତି ନା ପୁରା ମାସେ ବର୍ଷେ କଥା। କହୁଛନ୍ତି ଆପଣ?
ନାଇଁ ନାଇଁ ମାସ ମାନେ ଦିନକୁ କେତେ ଘଣ୍ଟା ଟାଇମ ଦଉଥିବେ ନା ଆପଣ।
କୁ ଦିନକୁ ଦଶ ଘଣ୍ଟା ପଢ଼ିବାକୁ ପଡ଼ିବ ଦଶ ଘଣ୍ଟା ନହେଲେ ବି ଆଠ ନଅ ଘଣ୍ଟା ଆପଣ ପଢ଼ିବେ ଯଦି ସମୟ ହେଉଛି ଆଉ ଗୋଟେ କଥା ହେଉଛି କଣ କହୁନାହାନ୍ତି? ଆପଣଙ୍କୁ ମାନେ ସବୁଦିନ ପଢ଼ିବାକୁ ପଡ଼ିବ ଠିକ୍ ଅଛି ମାନେ ସପ୍ତାହକୁ ପାଞ୍ଚ ଛଅ ଜଣ ଆପଣଙ୍କୁ ପଢ଼ିବାବାକୁ ପଡ଼ିବ ଦିନେ ଅଧେ ଯଦି ଆପଣ ବିରକ୍ତ ହେଇଯିବେ ଠିକ୍ ଅଛି କିନ୍ତୁ ତ ଏବେ କଣ ହେଉଛି ଆମର ପଢ଼ା ଲାଇଫ ପଢ଼ା ଜୀବନରେ ଏବେ ଆମେ ପାଠ ପଢୁଥିବୁ କେଇ ଜଣ ଆମକୁ ଡାକିଦେବେ କିଏ ଗୋଟେ କଣ କରିଦେବେ ଆମ ସାଙ୍ଗ ହାତୀ ଯଦି ବହୁତ କରୁଛୁ ନା ତ ସାଙ୍ଗ ହାତୀ ପ୍ରଥମେ ଆମକୁ କମେଇବାକୁ ପଡ଼ିବ ଠିକ ଅଛି ହଁ କାହିଁକି ନା ଏବେ ଆପଣଙ୍କୁ ସମସ୍ତେ ସାଙ୍ଗସାଥି୍ରୀ ଆପଣଙ୍କ ଉପରେ ସାହାଯ୍ୟ କରିବେ କିନ୍ତୁ ପଇସାରେ ଆପଣ କିଛି ସାହାଯ୍ୟ କରିବେ ନାହିଁ ଠିକ୍ ଅଛି ତ ଆପଣଙ୍କୁ ଦରକାର ପଇସା ସେଇ ଜିନିଷ ଆପଣଙ୍କା ପଇସା ତ ଆପଣଙ୍କ ଜୀବନର ମୂଳ ଲକ୍ଷ୍ୟ ହେଉଛି ପଇସା ତ ଯଦି ଏବେ ଆପଣ ସାଙ୍ଗ ହତୁ ଦେଖିବେ ନା ଠିକ୍ ଅଛି ତ ଶଭ ହେଉଛିମା କଥା ହ୍ୟାଲୋ ହଲ ହ୍ୟାଲୋ କୁଲଗନା କଣ ସରିଲା ମୋରଡାଟ